ହାଲୋ।
ହ୍ୟାଲୋ, ନମସ୍କାର ବନ୍ଧୁ କଣ କରୁଚ?
ହଁ କୁହ।
କଣ କରୁ
ଏଇ ବସିଥିଲି ଘାଇସାରି ଆସିକି ଆଉ ତମେ?
ହଁ ମୁଁ ବି ଖାଇକି ଶୋଇଥିଲି ଉଠିଲି ଜଷ୍ଟ ଉଠିକି ବସିଛି ଆଉ।
ଆଉ ଆଜି କଣ ଏକ୍ଜାମ ଥିଲା ବୋଲି କହୁଥିଲ ଯାଇଥିଲ ନା?
ହଁ ଆଜି ଏକ୍ଜାମ ଥିଲା ଆଠଟା ରୁ ବାରଟା ଥିଲା ଏକ୍ଜାମ ତାପରେ କଲେଜରୁ ଆସିକି ଖାଇ ପିଇକି ଟି କେ ରେଷ୍ଟ ନଉଥିଲିତ ଏବେ ଉଠିକି ବସିଛି ଆଉ। ଆଉ ବର୍ଷା ହଉଛି ନା ଡେଲି ତ ଏଇ ଟାଇମ ହେଲା ବେଳକୁ ବର୍ଷା ହିଁ ଚାଲି ଆସୁଛି।
ହଁ ଆମର ଏବେ ଇଆଡେ ତ ବହୁତ ଜୋର ହଉଛି ପୁରା ଘଣ୍ଟାଟେ ପରେ ହେଲାଣି ବର୍ଷା ହଉଛି।
ହଁ ଆମ ଏପଟେ ବି ସେଇୟା ଘଣ୍ଟାଟେ ପରେ ସକାଳୁ ହି ବର୍ଷା ପାଗ କରିକି ରଖିଥିଲା ଏବେ ଜୋରେ ହଉଛି।
ହଁ ଆମର କାଲି ରାତିରୁ ହଉଥିଲା ରାତିରୁ ହଉ ତାପରେ ସକାଳୁ ଟିକେ ଛାଡି ଯାଇଥିଲା। ମଝିରେ ଟିକେ ଫାଙ୍କା ଥିଲା ଏବେ ପୁରା ଘଣ୍ଟାଟେ ପରେ ହେଲାଣି ସେମିତି ହଉଛି ପୁରା। ଛାଡିିନି ଏପର୍ଯ୍ୟନ୍ତ।
ହଁ ବର୍ଷା ହଉଛି କଲେଜ ଯିବା ପାଇଁ ବହୁତ ଅସୁବିଧା ବି ହଉଛି କଲେଜ ରୁ ଆସିଲା ବେଳେ ଏ ବର୍ଷା ହେଲା ଭେଦିକି ଆସିଲି ତ ଥଣ୍ଡା ଧରିଗଲା ସାଙ୍ଗେ ସାଙ୍ଗେ।
ହଁ ତମ ଭଏସ୍ ସେମିତି ଜଣା ପଡୁଛି ବା।
ଅ ଆଉ କଣ ଖାଇଥିଲ ଗାଧୁଆବେଳେ?
ଏବେ ଭାତ ଆଉ ଡାଲି ଯୋଉ ସଜନା ଶାଗ ଯୋଉ ଜାଣିଛ ନା?
ହଁ ସଜନା ସାଗ ଆଜି ତ ଗୁରୁବାର ଅଛି। ହଁ ଆଜି ଗୁରୁବାର ଅଛି ର।
ସେ ସଜନା ଶାଗ ତରକାରୀ ବଢି ଚୁରା ହେଇଥିଲା ଆଉ ହଁ ହଁ। ଆଉ ତମେ?
ମୁଁ ଆମର ସେଇ ଡାଲମା ହେଇଥିଲା ଖିରି ହେଇଥିଲା। ପୋଟଳଳୁ ଭଜା କାକରା ଏଇଗୁ ।
ହୁଁ।
ଆଉ ତମର ତମର ଆଜି ଦୈନନ୍ଦିନ ଜୀବନ ଟା ତମେ ଆଜି କେମିତି କାଟିଲ?
ଆଜି ଏଇ ସକାଳୁ ଉଠିଲା ପରେ ଯିବାର ଥିଲା ପୁଣି ଆଜି ବି କଲେଜ ଯିବାର ଥିଲା ଯେ ଯାଇ ହେଲାନି ଆଉ। ସେ ବର୍ଷା ପାଇଁକି ତାପରେ ଉଁ ଏଇ ଉଁ ଗଧେଇପାଧେଇ ଖିଆ ପିଆ ହେଲା ଆବା ଟିଫିିନ କିଣିକି ନେଇ ଆସିଥିଲେ ଖାଇକି ଏଇଠି ବସିଥିଲୁ। ଗଛରେ ଛାତ ଉପରେ ସବୁ ଗଛ ଯୋଉ ଲ ଲଗା ହେଉଛି ତାଦିଅ ରେ ସବୁ ପାଣି ଫୁଲି ଯାଇଥିଲା ଯାଇକି ସବୁ କଢା କଢି କଲି ଆସିଲି ଆଉ।
ତମକୁ ଗଛ ଲଗେଇବାକୁ ଭଲ ଲାଗେ?
ହଁ ବହୁତ ଭଲ ଲାଗେ। ଗଛ ସବୁୁ କେତେ ଗଛ ଆମ ସବୁ ଦିଦି ମୋର ମିଶି ଲଗାଉ।
ହଁ ହ। ଗଛ ଲଗେଇବାକୁ ମତେ ବି ବହୁତ ଭଲ ଲାଗେ। ଗଛ ଲଗେଇଲେ ତାର ବି ଯତ୍ନ ନବାକୁ ପଡିବ।
ହୁଁ। ମୁ ସବୁ ଗଛ ବି ବହୁତ ଲଗେଇଥିଲୁ ଏବେ ଖରା ହଉଥିଲା ବୋଲିକି ବହୁତ ଗଛ ତାପରେ ସବୁ ଜଳିଗଲା ଖରା ଦିନ ଚାଲିଥିଲା ସେତେବେଳେ ଆଉ ବେଶୀ କିଛି ଗଛ ଲଗେଇନଥିଲୁ ଖାଲି ଯାହା ସିଜେନ ଗଛ ଥିଲା। ସେ ସବୁ ତାପରେ ସି ଜିନ ସରିଲା ପରେ, ଖରା ଦିନ ଯେତିକି ଫୁଲ ତାର ସରିଗଲା। ଏବେ ବର୍ଷା ଦିନ ପାଇଁ ନୂଆ ସବୁ ଗଛ ଲଗେଇଛୁ ଆଉ।
ହଁ ଅଧିକ ଖରାପ ହେଲେ ଗଛ ଗୁଡ଼ା ସବୁ ଜଳିଯିବ।
ହଁ ଗଛରେ ଯେତେ ପାଣି ଦେଲେ ଦି ଟାଇମ୍ ପାଣି ଦେଲେ ବି ଗଛ ପୁରା ଜଳିଗଲା।
ଆଉ ତମକୁ କଉ ଋତୁ ଟା ବେଶୀ ଭଲ ଲାଗେ।
ମତେ ଶୀତ ଆଉ ବସନ୍ତ।
ହଁ ଭଲ ମତେ ବସନ୍ତ ଋତୁ ଟା ହିଁ କେବଳ ଭଲ ଲାଗେ। ଶୀତ ଋତୁରେ ଅଧିକ ଥଣ୍ଡା ଲାଗେ ତ ମତେ ଭଲ ଲାଗେନି ଆଉ ବର୍ଷା ଋତୁ ତ କାହାକୁ ବି ଭଲ ଲାଗୁନ ଥିବ।
ହଁ। ବର୍ଷା ତ ଏବେ ଏଠି ଯେ ଡେଲି ଡେଲି ହେଲାର ବି ବହୁତ ପ୍ରୋବ୍ଲେମ।
ଯୋଉ ହିସାବରେ ଗରମ ବି ହଉଥିଲା, ଏବେ ବର୍ଷା ହେଲା ପରେ ଟିକେ ଥଣ୍ଡା ଲାଗୁଛି ଭଲ ବି ଲାଗୁଛି। ଗରମ ଅତିରିକ୍ତ ହେଲା ବେଳକୁ ଭଲ ଲାଗଛି।
ହଁ ଗରମ ତ ବହୁତ ହଉଥିଲା ଏବେ ବର୍ଷା ହେଇକି ପାଗ ଟିକେ ଥଣ୍ଡା ଅଛି କିନ୍ତୁ। ଯୋଉ ଦିନ ସାରା ଲଗେଇକି ବର୍ଷା ରଖିଦଲା ବେଳକୁ କୁଆଡେ ବି ଯାଇ ହଉନି।
ହଁ ଘରୁ ବାହାରି ହଉନି। କଲେଜ ଯିବା ପାଇଁ ସ୍କୁଲ କଲେଜ ଯିବା ପାଇଁ ଛୁଆ ମାନ ବହୁତ ପ୍ରୋବ୍ଲେମ ହଉଥିବେ।
ହୁଁ ତମେ କଲେଜ ପୁଣି କେମିତି ଗଲ ଆଜି।
ମୁଁ ତ ଯେତେବେଳେ ଯାଇଥିଲି ବର୍ଷା ହଉନଥିଲା ତ ଆସି ଆସିଲା ବେଳେ ଅଧା ରାସ୍ତାରେ ହେଇଥିଲି ତ ବର୍ଷା ଜୋରେ ଗାଜିଲା ଭେଦିକି ଆସିଲି। ଜଷ୍ଟ ଭେଦିଲି ସାଙ୍ଗେ ସାଙ୍ଗେ ମତେ ଥଣ୍ଡା ଧରିଗଲା ତଣ୍ଟି ମାନେ ପଡିଗଲାଣି।
ହୁଁ। ତମେ କେମିତି ଯାଅ ମାନେ କଣ, ପାଖାପାଖି କଲେଜ ନା କଣ?
ହଁ। ହୁଁ। ସ୍କୁଟି ନେଇେକି ପଳେ ତମେ।
ହଁ ମୁଁ ବିି ସେଇ।
ମୁଁ ତ ରେଗୁଲାର ବି କଲେଜ ଯାଏନି ମୋର ଖାଲି ଏକ୍ଜାମ ଦବାକୁ ଯାଏ।
କଣ କହିଲ?
ମୁଁ କହିଲି ମୁଁ ତ ରେଗୁଲାର କଲେଜ ଯାଏନି ମୋର ଖାଲି ଏକ୍ଜାମ ଦବାକୁ ଯାଏ। ତ ଆଜି ଏକ୍ଜାମ ଥିଲା, ସରିଗଲା ଆଜି।
ହୁଁ।
ତମେ ରେଗୁଲାର କ୍ଲାସ କର ନା କଣ?
ହଁ ପ୍ଲ ସ୍ ଟୁ ଟାଇମରେ ତ ମୋର ରେଗୁଲାର କ୍ଲାସ ଚାଲିଥିଲା କିନ୍ତୁ, ପ୍ଲ ଶ୍ ଥ୍ରୀ ଏ ବେଶୀ ଟାଇମ ଯାଏନି ବେଶୀ ଟାଇମ କ୍ଲାସ ହୁଏନି। ଯେତିକି ଦିନ କିନ୍ତୁ, ଆମେ କ୍ଲାସ ହୁଏ ମେସେଜ ଫେସେଜ ଆସେ କ୍ଲାସ ହବା ପାଇଁ କି ସେତିକି ଦିନି ଆମେ ଯାଉ। ସାଙ୍ଗମାନଙ୍କ ସହିତ ସବୁ ମାନେ କଥା ହେଇକି ସମସ୍ତେ କିଏ କିଏ ଆସୁଛନ୍ତି, ସେମ ତି ହେକି ଯାଉ ନହେଲେନାଇ ଡେ଼ଲି ଯାଉନା।
ଆମେ ବି ସେମିତି ଯାଉ ପ୍ଲ ସ ଟୁ ଟା ତ ମୁଁ ହଷ୍ଟେଲରେ ରହିଥିଲି, ତ ପ୍ଲ ସ୍ ଥ୍ରୀରେ ଯେତେବେଳେ ଆମେ କଲେଜ ଯାଉ, ତ ଆମେ ସେମତି ସାଙ୍ଗମାନଙ୍କୁ ଫୋନ କରିବୁ କଥାବାର୍ତ୍ତା ହେଇକି ଯିବୁ, ପ୍ଲସ ଆମର ଏକ୍ଜାମ ବି ହେଇନଥିଲା, କାହିଁକିନା ସେଇ ଟାଇମରେ କୋଭିଡ଼ ଚାଲିଥିଲା ନା କୋଭିଡ଼ ପା
ହଁ -ହଁ -ହଁ ମୋ ଦିଦିର ବି ସେଇ ତମରି ବ୍ୟାଚ ର ସେ କୋଭିଡି଼ ଦେଇନଥିଲା ଏକଜାମ୍।
ତମ ପୁଅ ଟେନ୍ଥେ
ନାଇଁ ମୁଁ ଦେଇଥିଲି ମୁଁ ଟେନ୍ଥ ପ୍ଲସଟୁ ଦିଇଟା ଯାକ ଦେଇଚି ମୋ ଦିଦି ଦେଇନଥିଲା ପ୍ଲସ ଟୁହ
ହଁ ମୁଁ ବି ସେୟଆ ମୁଁ ଦେଇନଥିଲି ପ୍ଲସ ଟୁ ଏଗଜାମ ଦେଇନଥିଲି କାହିଁକିନା କୋଭିଡ ଟାଇମ ହେଲା ସେଇ ଟାଇମ ବି ଥିଲାନା ତା କଲେଜ୍ ଛୁଟି ହେଇଗଲା ଅନଲାଇନ କ୍ଲାସ୍ ଚାଲିଥିଲା ତଥାପି ଏଗଜାମ ହେଲାନି ଆମର ଟେନ୍ଥରେ ଯାହା ମାର୍କ ଥିଲା ତ ସେଇ ହିସାବରେ ହିଁ ମାର୍କ ଦେଇଦେଲେ।
ହଁ ସେଇ ହିସାବରେ ସମସ୍ତଙ୍କୁ ମାର୍କ ଦିଆହେଇଥିଲା।
ତ ହେଇନଥିଲା ତାପରେ ବି ପ୍ଲସ୍ ଥ୍ରୀରେ ବି ସେମିତି ଆଁ ରେଗୁଲାର କ୍ଲାସ ଯାଏନି ଏଗଜାମ ଦବାକୁ ଯାଏ ତାପରେ ବି ମୁଁ କମ୍ପିଟେଟିବ ପାଇଁ ଘରେ ରହିକି ପ୍ରିପେୟାର ହୁଏ କେବଳ ପ୍ଲସ୍ ଥ୍ରୀ ଆଉ ପି ଜିଟା ମୁଁ କେବଳ ହିଁ ଯାଏ ଏଗଜାମ ଦବା ପାଇଁ ଆ କ୍ଲାସ ମୁଁ ଏତେ ରେଗୁଲାର କର କରେନି।
ହଁ ଆମର ବି ସେମତି କ୍ଲାସରେ ହୁଏ ତ ଆମେ ଯାଉ ନହେଲେ ନାଇଁ ଯାଉନି ଇଏ ଫର୍ମ ଫିଲପକୁ ଏକଜାମ୍ ନାଇ ସେତିକି ଖାଲି ଯିବା କଥା ନହେଲେ ରେଗୁଲାର ସେମତି ଯାଉନାହିଁ।
ଉଁ। ଆଉ ତମେମାନେ ତମ ତମର ତମେ ମାନେ ଏଇ ଯୋଉ କମ୍ପିଟେଟିଭ୍ ପାଇଁ କିଛି ପ୍ରିପେୟାର ହୋଉଚ ନାଇ କେ ଫର ଫର୍ମ ଯୋଉ ବାହାରୁଚି ପକୋଉଚ
ନା ସେମତି କିଛି ପ୍ରିପେୟାର ମୁଁ ଏବେ ହୋଉନି ଫର୍ମ ବି ମୁଁ କିଛି ପକେଇନି।
ଓହୋ ନାଇଁ ଏବେ ଯୋଉ ସବୁ ଫ
ପା ପକୋଉଥୁଲ
ହଁ ଦେଇଥିଲି ତ ଏଗଜାମ ଏତେ ମାନେ ଭ ଭଲ ହେଇ ରେଜଲ୍ଟ ବାହାରିଲେ ଜଣା ପଡି଼ବ କୋଶ୍ଚେନି ସବୁ ହାଡ଼ ପଡ଼ଥିଲା ମାଇନସ ମାର୍କିଙ୍ଗ ରହିଯାଉଚି। ଜଣାନାଇଁ କଣ ହବ? ତ ରେଜଲ୍ଟ ବାହାରିଲେ ଜଣାପଡି଼ବ ମୁଁ ପ୍ରାୟ ସବୁ
ହଁହଁ।
ଓ ସବୁ ଏକଜାମ୍ ପାଇଁ ମୋର କଟିଗଲା‌‌। ମାଇନସ ମାର୍କିଙ୍ଗ ନଥିଲେ ତ ଦୁଇ ମାର୍କ ପାଇଁ କଟିଗଲା। ସେଥିଲାଗି ସେଥିରେ ବି ସେମିତି ସାତ ଆଠ ମାର୍କ କଟଅଫ ବୋହୁତ ଅଧିକ ଯା ଯାଇଚି ଏଥର। ଖାସ କରି ଆମ ପଲିଟିକାଲ ସାଇନ୍ସରେ ତ ବୋହୁତ ଅଧିକ ଯାଇଚି। ପିଜି ବି ଦେଇଥିଲି। ପିଜିରେ ବି ମାଇନସ୍ ମାର୍କିଂ ନଥିଲା ତ ଏଇ ଆର ବର୍ଷଠୁ ଲାଗୁ ହେଇଗଲା ପିଜିରେ ମାଇନସ୍ ମାର୍କିଂ।
ହୁଁ।
ତମେ ପିଜି ଏଣ୍ଟ୍ରାନ୍ସ ଦେଇଚ?
ହୁଁ। ଏମତି ହେଇଚି ସେ ମାଇନସ୍ ମାର୍କିଂ। ମାଇନସ୍ ମାର୍କିଂରେ ସେ କଣ ବେକାର।
ଦେଖ ସ୍ପଟରେ ଯଦି ହେଇଗଲା ତ ଭଲ ହେଲା।
ହଁ।
ଆଉ ତମର କୋଉ ଲାଇନରେ ବେଶୀ ଯିବାକୁ ଇଚ୍ଛା ଅଛି?
କୋଉ କଣ ଟିଚିଂ ଲାଇନ୍ ତ ଭଲ କିନ୍ତୁ ଇଏ ଏବେ ଜବର ଇଏ ଚାକିରି ଯାହା ହେଲାଣି କୋଉ ଗର୍ମେଣ୍ଟ ଚାକିରି ତ ମିଳଆ ବୋହୁତ କଷ୍ଟ।
ହଁ ଗମେଣ୍ଟ ଚାକିରି ବୋହୁତ୍ କଷ୍ଟ। ସିଏ ଗରମେଣ୍ଟରେ ଯାହାବି ମାନେ ଜବ୍ ହଉଛି ବହୁତ କଷ୍ଟ କରିବାକୁ ପଡୁଛି ତା ବେସିକରି ଏଣ୍ଟ୍ରାନ୍ସ ବଜେଇଆ ହିଁ ବହୁତ୍ କଷ୍ଟ ହଉଛି ବହୁତ୍ ତୁ ଭଲ ପିଲା ବି ଟପ୍ ଲେବୁଲ୍ ର ପିଲା ବି ସେ ବଜେଇ ପାରୁନାହା
ହଁ ହଁ।
ଏତେ ପଢାପଢି କରିକି ବି ବଜେଇ ସାରିଲା ବଜେଇଲେ ବି ତାଙ୍କର ଚାକିରି କରିବା ଭୋଉତୁ କଷ୍ଟମୟ ହେଇଯାଉଛି।
ହୁଁ। ଆଉ ଘରେ ସବୁ କଁ କରୁଚନ୍ତି।
ଘରେ ସବୁ କଁ କରୁଚନ୍ତି ବାପା ତ ଯାଇଚନ୍ତି ତା ଙ୍କର ଅ ବିଜନେସ୍ ଯୋଉ କରନ୍ତି ବାପା ଅଛନ୍ତି ଦୋକାନରେ ଅଛନ୍ତି ଭାଇ ତ ସ୍କୁଲ୍ ପଳେଇଛି ଦିଦି ବୁଝାଇଦେଲେ ତ ଏଇ ପିଠା ମଣ୍ଡା ପିଠା କରିଥାଏ ସେ ପୁରା
ହୁଁ।
ଘରେ ପୂଜା ଥିଲା ତ ସେଇ ପାଇଁ ତାଙ୍କୁ ଉପବାସ କରିଚନ୍ତି।
ଆଜି କି ପୂଜା?
ଆଜି ଗୁରୁବାର ଥିଲା ନା ସେ ର ଉଝାନ୍ତି ଜାଣିଥିବ।
କଁ କହିଲ?
ସେପଟେ ତମ ସେପଟେ ନାହିଁକି ଏ ଯୋଉ ଗୁରୁବାର ଶେର ପୂଜା କରନ୍ତି।
ଗୁରୁବାର ନା ସେମିତି କିଛି ପୂଜା ନାହିଁ, ମାନେ ଖାଲି ଆମର ତ ସେମିତି ମାନେ ମାର୍ଗଶିର ମାସ ହେରିକା ପୂଜା ହୁଏ। ଏମ୍ତି ଆଉ କିଛି
ହଁ ହଁ ମାର୍ ର୍ଗଶିର ମାସରେ ମାସରେ ସେର ବସେ ତାକୁ ଏ ଯୋଉ ଏଇଟାରେ ଉଝାନ୍ତିନି କି?
ଓହୋ ସେମ୍ତି ଯୋଉ ହୁଏ ଗୋଟେଗୋଟେ।
ହଁ।
ଜ ସମ୍ ସମ୍ତି ଜଣ ଜଣଙ୍କର ହୁଏ। ମାନେ ଗୋଟେ ଟାଇମ୍ ରେ ମାନେ ବସାନ୍ତି ଆଉ ଗୋଟେ ଟାଇମ୍ ରେ ଉଠା ହୁଏ ମାନେ ଠା କୁରଙ୍କୁ ଉଠାନ୍ତି ମାନେ ଇଏ କରନ୍ତି, ହଁ ତାହେଲେ ଆମର୍ ସେ ମ୍ତି ହୁଏନି ନା ଆମର ସେଇଦିନ ହିଁ ସ ସଖାଳୁ ପୂଜା ହୁଏ ସନ୍ଧ୍ୟାବେଳକୁ ଉଠା ହେଇଯାନ୍ତି।
ଓହୋ ଭଲ ଭଲ। ଆଉ ଘରେ ସମସ୍ତେ କୋ କିଏ କଁ କରୁଚନ୍ତି?
ଦିଦି ହେରିକା ଏଠି ଅଛନ୍ତି ମମି ଏବେ ଖାଉଚି ଆମେ ସମସ୍ତେ ଖାଇକି ଆସିଲୁ ତାପରେ ମମି ଖାଉଚି। ଜେଜେମା ବି ଆମ ସାଙ୍ଗେ ଖାଉଥିଲା ତାର ଖାଇବା ସରିଲାଣି ବାବା ଖାଇକି ଶୋଇପଡିଲେଣି ଆଉ।
ଖରାବେଳେ ବି ଟିକେ ଖାଇକି ରେଷ୍ଟ ନ କଲେ ଭଲ ଲାଗିବନି ଦେହଟା ଚିଡ୍ ଚିଡା ଲାଗେ।
ଏବେ ତ କରେଣ୍ଟ ବି ନାହିଁ ଆମର ଯେ ଟିକେ ଗରମ ଲାଗି ଲାଣି ବର୍ଷା ତ ହଉଛି।
ହଁ ଆମ ପଟେ ବର୍ଷା ଉଠିବ ମାନେ କରେଣ୍ଟ କାଟିଦବ। ବୋହୁତ୍ ପ୍ରୋବ୍ଲେମ୍ ହଉଛି ନେଟ୍ୱାର୍କରେ ବି ବହୁ ପ୍ରୋବ୍ଲେ ହୁଏ କରେଣ୍ଟ ଚା ଦି ବର୍ଷା ଜୋରରେ ହବ ତ କରେଣ୍ଟ କାଟିଦବ। ତ ଆ ଆସିବନି ତ ଗୋଟେ ଦିନ ପରେ ଆସିବ। ଏସବୁ ପ୍ରୋବ୍ଲେମ ଟିକେ ହଉଛି ତମ ସେପଟେ।
ହଁ ଆମର ବି କଟିଯାଏ ମାନେ ବର୍ଷା ହବ ତ ସାଙ୍ଗେ-ସାଙ୍ଗେ କରେଣ୍ଟ କାଟିିଦେବେ ତାପରେ କିଛି ଟାଇମ୍ ପରେ ପୁଣି ଆସିବ ପୁଣି ଏମ୍ତି ରାତିରେ ଗୋଟେ-ଗୋଟେ ଥର ଖରା ଦିନେ ତ ବହୁତ୍ ହେଇରାଣ କଟିଦେବେ ଯେ ରାତିରେ ତାପରେ ଚାରିଟା ବେଳିଆ ବି ଶୋଇଥିବ ଟିକେ ନା ଲାଇନ୍ ଟାକୁ କାଟିଦେବେ।
ହଁ। ଏଇ ଗରମ୍ ଦିନେରେ ତ ଖାଇ ପିଇକି ରେଷ୍ଟ ନବା ପାଇଁ ଯାଇଥିବ କରେଣ୍ଟ ଟା କାଟିଦେବେ ବହୁତ୍ ଚିଡ଼ା ଲାଗେ ସେଇ ଟାଇମ୍ ରେ। ଆଉ ରାତିରେ ତ ଶହେ ଥର କରେଣ୍ଟ କାଟିବେ। ଆସୁଥିବ ଯାଉଥିବ, କର କରେନ୍ଟ୍ ପ୍ରୋବ୍ଲେମ୍ ଟା ବହୁତ୍
ହୁଁ।
ଆଉ ତମ ସହିତ କଥା ହେଇ ଏବେ ମତେ ବହୁତୁ ଭଲ୍ ଲାଗିଲା। ହଉ ମୁଁ ତାହେଲେ ରଖୁଚି, ଆଉ କେବେ ତମୁକୁ ଫୋନ୍ କରିବି।
ହଁ-ହଁ